ଟୋ
ହଁ ମୁଁ କହିଲି କଁ କରୁଥୁଲେ କି?
ଏଇ କିଛି ନାଇଁ ବାରିଆଡେ ଆସିଥିଲି ଟିକେ ଆଉ ବୁଲୁଥିଲି ଆଉ। ତମେ?
ମୁଁ ଏଇ ଘରେ ବସିିକି ଶୋଇଚି ଆଉ।
ଅହ। ଆଉ ଖାଇ ସାରଲାଣି?
ହଁ ଖାଇ ସାରଲିଣି।
ଆଉ ଏତେ ଦିନ୍ ପରେ କେମିତି କଲ କଲ ମ?
ନାଇଁ ମ କିଛି ନାଇଁ ଏମିତି କଲ କରିଥିଲି କି ମୁଁ ପଢ଼ୁଇ ପଢିବା ପାଇଁ ହେଲା ଯେ ମୁଁ ମୋର ଏଇନା ସରଗଲା ନେଇଁକି ଟେନ୍ଥ ସରିଲା
ହଁ ହଁ।
ଉଁ ତ ମୁଁ ହେଲା ଯୋଉ କଣ ତମର ପଢିମି କି କଣ ମୁଁ ଜାଣିପାରୁନି କଁ ପଢମି କି ପଢିମି ନେହିଁ ମୁଁ ଜାଣିପାରୁନି ସେଇଟା ତମେ ଫୋନ କରିଥିଲି। ଆଉ କଣ ପଢମି ଟିକେ ତମେ ସଜେସନ ଦେଇପାରିବ କି?
ହଁ ନିହାତି କାହିଁକି ନୁହଁ। ଆରେ ତମର ତ ଟେନ୍ ସଇଲା। ଆଉ ତମର ତ ମାନେ କଁ କହିଲୁ ତମର ଭଲ ହୁଏ ନାଁ ମ୍ୟାଥ୍ ଫ୍ୟାଥ୍ ଭଲ ହୁଏ ନାଁ?
ହଁ ମ୍ୟାଥ୍ ଭଲ ହୁଏ ଇଂଲିଶ ବୋହୁତ ଭଲ ହୁଏ।
ଆଚ୍ଛା ହଁ ତମର ଯ ଯଦି ମ୍ୟାଥ୍ ଭଲ ହୋଉଚି ଆଚ୍ଛା ତମେ ମତେ ଗୋଟେ କଥା କହିଲ ତମର ମାନେ କଉ ଲାଇନରେ ଯିବାର ଅଛି ତମର ମାନେ ମେଡ଼ିକାଲ ଲାଇନରେ ଯିବାର ଅଛି ନାଁ ଟିଚିଂ ଲାଇନରେ ଯିବାର ଅଛି? କଣ
ମୋର ମୋର ଟିକେ ଟିଚିଂ ଲାଇନ୍ କୁ ଅଧିକ ଭଲ ଲାଗେ ମେଡିକାଲ ଲାଇନ ହେଇଗଲାନି ଏତେ ଭଲ ଲାଗେନେଇ ଆଉ ଟିଚିଂ ଲାଇନଟା ଉଁ ଭଲ କିନ୍ତୁ କମେ କହିଲ କାରଣ କମ ଛୁଟି ଫୁଟି ଅଧିକ ଟି ଟି ମିଳେ ଆଉ ସେଥିପାଇଁ।
ହଁ ଠିକ କଥା ହଁ ତ ତମେ ଗୋଟେ କାମ କରିପାରିବ ତମେ ନୁହଁ ତମେ ଆମ ତ ଆର୍ଟସ ଟା ଯଦି ନବ ତାହେଲେ ତମେ ଟିଚର ପାଇଁ ତମର ଭଲ ହବ। କଣ କହିଲ ତମେ ଦେଖ ତମେ ଯଦି ମାନେ ର ତମକୁ ଆର୍ଟସ ଆମର ବହୁତ ଭଲ ଭଲ ସବଜେକ୍ଟ ଅଛି ନା। ଯେମିତି କିି ଆମର ରହିଯାଉଛି କଣ କହିଲ ଓଡିଆ ରହୁଛି ଲିଟ୍ରେଚର ରେ ଓଡିଆ ରହୁଛି। ତା ସହିତ ଇଂଲିଶ ରହୁଛି ଆଉ ତାପରେ ପଲିଟିକାଲ୍ ସାଇନ୍ସ ହିଷ୍ଟ୍ରି ମାନେ ଯୋଉ ରାଜନୀତି ବିଜ୍ଞାନ ଅ ଆଉ ଆମର ରହୁଛି ଇତିହାସ। ସେଗୁଡା ସବୁ ରହୁନିକି ଆମ ପଲଟିକାଲରେ। ତା ସହିତ ଆମର ଏଠି କଣ କହିଲ ଏଜୁ କେସନ ଆଉ ସୋସିଓଲୋଜି। ଏଜୁକେସନ୍ ଟା ତ ତ ବହୁତ ଭଲ ମାନେ ଟିଚିଂ ଲାଇନ୍ ପାଇଁ ତ ଏଟା ବି ତୁମେ ନେଇପାରିବ ତମେ ତମକୁ ଏଜୁକେସନ୍ ଭଲ ଲାଗେ କି ମାନେ ତମେ ଟିଚର ହେବାକୁ ଚାହୁଁଛ ନା ନା ଲେକ୍ଚର ଫେକ୍ଚର କିଛି ଇଚ୍ଛା ଅଛି।
ହଁ ସେଇ ଟାଇପ ର ଆଉ ଟିକେ ଟିଚିଂ ଲାଇନରେ ଯିବାକୁ ଅଧିକ ପସନ୍ଦ ଯେମିତି ଏ କିି ଏ ଛୁଆଙ୍କୁ ପଢେଇବା ପାଇଁ ଯୋଉ ଛୁଆଙ୍କୁ ବି ପଢେଇବା ପାଇଁ ଟିକେ ମତେ ଭଲ ଲାଗେ ଅଧିକ।
ଆଚ୍ଛା ହଉ ତାହେଲେ ତମେ ଗୋଟେ କାମ କର ତମେ ନହେଲେ ଆମର ଆର୍ଟସ ଟା ନେଇଯାଅ ଆରେ ହଁ ଆଉ ଗୋଟେ ବି ଅଛି କମର୍ସ କମର୍ସ ବିଷୟରେ ତ ଜାଣିଥିବ।
ହଁ କମର୍ସ ଜାଣିଛି କହୁଥିଲେ ଆଉ ଜଣେ ବି କହୁଥିଲେ ଭୋକେସନାଲ ଏମିତି କଣ ଅଛି କିନ୍ତୁ ମୁଁ କଣ ନେମି ନା ସାଇନ୍ସ ନେମି ନା କମର୍ସ ନା ଭୋକେସନାଲ କଣହେଲା ମୁଁ ତ କିଛି ଜାଣିବି ନାହିଁ ଏ ବିଷୟରେ ମୁଁ ତ ଏଇ ଟେଂଥ ପାସ୍ କରିଛି ଏଇ ଛୋଟ ଛୁଆ ଏବେ ମୁଁ ଜାଣିକି କେମିତି ଏତେ ସାରା। ଆମେ ତମେ ଖାଲି କହୁଛୁ ଏଇରା ଅଛି ସେଇରା ଅଛି।
ହଁ ସେଇଟା ବି ଠିକ୍ କଥା କଣ କହିଲ ଶୁଣ କମର୍ସ ନୁହଁ କମର୍ସଟା ଆମର କଣ କହିଲ ବ୍ୟାଙ୍କିଙ୍ଗ ଏମ୍ ବି ଏ ଯୋଉ ମ୍ୟାନେଜମେଣ୍ଟ ସେଇଗୁଡ଼ା ଭଲ ସେଥିରେ ବି ମ୍ୟାଥ୍ ଥାଏ ବହେ ତ ତମକୁ ଯଦି ମ୍ୟାଥ ତମର ଭଲ ହୁଏ। କିମ୍ବା ତମର ମନେକର ବ୍ୟାଙ୍କିଙ୍ଗ ଲାଇନ ରେ କିମ୍ବା ମ୍ୟାନେଜମେଣ୍ଟ ରେ ଯିବାର ଅଛି ତାହଲେ ତମେ କମର୍ସ ନବାଟା ତମ ପାଇଁ ବେଟର ହବ ହଁ ନହେଲେ ତମେ ଏ ତମେ ଆମର ଆର୍ଟ୍ସ ନେଇଯାଅ।
ଆର୍ଟସ୍ ଆର୍ଟସ ତାହେଲେ ଭଲ ହବ କହୁଛ କି
ହଁ ଆଚ୍ଛା ତମର କୋଉଟା ସବୁ ଭଲ ସବଜେକ୍ଟ ମାନେ କୋଉଟା ତମର ଭଲ ହୁଏ ତମକୁ କୋଉଟା ଭଲ ଲାଗେ କହିଲ।
ମତେ ଏମିତିରେ ଭଲ ଲାଗେ ଗଣିତ ଭଲ ଲାଗେ ସେ ସାହିତ୍ୟ ବି ଭଲ ଲାଗେ ଆଉ ହିଷ୍ଟ୍ରି ବି ଭଲ ଲାଗେ।
ହଁ ସେଇଟା ତ ଭଲ ତାହେଲେ ତମେ ହିଷ୍ଟି ହଁ କହୁନ?
ଆଉ ହେଲା ପଲିଟିକାଲ ସାଇନ୍ସ ଭଲ ଲାଗେ ସବୁ ଭଲ ଲାଗେ ଯେ କିନ୍ତୁ କଣ କି କେମିତି ପାଠ ପଢାଯିବ କେମିତି କଣ ମୁଁ ଜାଣି ପାରୁନି ଭଲସେ।
ଆଚ୍ଛା ହଁ କିଛି ନାହିଁ ସେମିତି ହବ ତମେ ଏବେ ହିଁ ପରୀକ୍ଷା ଟା ଦେଇଛ ନା ତ ସେଥି ଲାଗିବାଟା ତ ସ୍ଵାଭାବିକ।
ସାଇନ୍ସରେ ଅଧିକ ଭଲ ନା ଆର୍ଟସ ରେ ଅଧିକ ଚାକିରି ମିଳିବ ଭଲ ଶୀଘ୍ର।
ଚାକିରି ତ କହିବାକୁ ଗଲେ ସବୁଥିରେ ଆମକୁ ମାନେ କଷ୍ଟ କରିବାକୁ ପଡିବ ପଢିବାକୁ ପଡିବ ୱେଟ କରିବାକୁ ପଡିବ।
ସମସ୍ତେ ହଁ କିନ୍ତୁ ସମସ୍ତେ କହୁଛନ୍ତି କି ସାଇନ୍ସ ପିଲ ଅଧିକ ମାନେ ଭଲ ଶୀଘ୍ର ଚାକିରି ହେଇଯିବ ସାଇନ୍ସ ଛୁଆ କୁହନ୍ତି ଅଧିକ ଟିକେ ସାଇନ୍ସ ଛୁଆ ମାନଙ୍କୁ ଅଧିକ ଇଏ ଦିଅନ୍ତି ତ।
ହଁ ସାଇନ୍ସ ଟା କମ ହୁଏ କହିଲ ସେମିତି କହୁଚନ୍ତି କାହିଁକି ନା ସାଇନ୍ସରେ ଆମର ରହିଯାଉଚି, ଆମର କଣ କହିଲ ଯୋଉ ସାଇନ୍ସ ପରେ ସବୁ କରିଦଉଚନ୍ତି ବିଟେକ୍ ଫିଟେକ୍ କିମ୍ବା ଯୋଉ ଆମର ଡିପ୍ଲୋମା ଇଞ୍ଜିନିୟରିଙ୍ଗ ଲାଇନ୍ ତୋମେ ଯାଇପାରି ବ ଆମର ମେକାନିକାଲ୍ ଆଉ ଯୋଉ ସବୁ ରହିଲା ଯାହା ଅ, ଯୋଉଟା ଇଣ୍ଡଷ୍ଟ୍ରିଆଲ ଉଁ, ଜବ୍ ଗୁଡାକ। ସେ ଗୁଡ଼ା ସାଇନ୍ସରେ ତୋମେ ଇଞିନିୟରିଂ ପଢିକି କରିପାରିବ। ତ ସେଇଥିପାଇଁ ସମସ୍ତେ କହୁଚନ୍ତି କିନ୍ତୁ ଆଜିକାଲି ସାଇନ୍ସ ସେଇ ଯୋଉ ଡିପ୍ଲୋମା ପିଲା ଗଣ୍ଡା ଗଣ୍ଡା, ତ ସେମିତି ନାଇଁ ଯେ ସାଇନ୍ସ ରେ ବହୁତ ହି ମାନେ ଭଲ। ତୋମେ ଯଦି ତୋମର ଯଦି ଏଜୁକେସନ୍ ରେ ଯି ବର ଅଛି ତାହେଲେ ତୋମେ ଆର୍ଟସ୍ ଟାରେ ନହେନ ନେଇ ଜ
ଆର୍ଟସ ତ। ଆର୍ଟସ ରେ ପୁଣି କଣ ସବଜେକ୍ଟ ରଖିବୁ? ବିଷରା ପୁଣି ରଖିବୁ ନା, ନା ସେମତି କଣ? କଲେଜ୍ କଲେଜ୍ କେମିତି କୋଉଠି?
ହଁ ତ ତୋମେ କଣ କହିଲ? ତୋମେ ଆର୍ଟସ ଯଦି ନବ ତୋମେ ପ୍ରଥମେ ଗୋଟେ କାମ କରିବ, ତୋମେ ତୋମର ଯୋଉ ଗୁଡା ଭଲ ମାନେ ତୋମକୁ ଯୋଉ ସବଜେକ୍ଟ ଗୁଡା ଭଲ ଲାଗେ ସେଟା ନବ। ମାର୍କ ଆସିଯିବ ଆମର ଲଜିକ୍ ଗୋ ଟେ ଅଛି ସେଥିରେ ମାର୍କ ଆସିଯାଏ। ଆଉ ଯଦି ତୋମ ଏଁ-ଇଂଲିଶ ତ କମ୍ପଲସରି ରହିବ। ଓଡିଆ ଓଡିଆ ତୋମେ ଚୁଜା କରିବ, ଯଦି ତୋମକୁ ଓଡିଆ ଭଲ ଲାଗୁଚି ମାନେ ସାହିତ୍ଯ ତୋମେ କହିଲ ନା ତୋମର ସାହିତ୍ୟ ଭଲ ହଉଚି। ତାହେଲେ ତୋମେ ସାହିତ୍ୟ ଟା କୁ ବି ରଖିପାରିବ।
ଓ ହୋ।
ହୁଁ, ଆଉ ଗୋଟେ ଆମ ଦିଇଟା ରହିଲା ସବଜେକ୍ଟ ହିଷ୍ଟ୍ରି ଆଉ ପଲିଟିକାଲ ସାଇନ୍ସ, ପଲିଟିକାଲ ସାଇନ୍ସ ଟା ଟିକେ ଅଧିକ ଭଲ ଲାଗେ ପଢ଼ିବା ପାଇଁ ବିକଜ୍ ସେଥିରେ ଏତେ ମାନେ ଗପ ଟାଇପ୍ ର କଥା ନଥାଏ, ଦେଖିନ ହିଷ୍ଟ୍ରି କେମିତି ସ୍କୁଲରେ ନି
ଓ ହୋ ହୁଁ, ହୁଁ।
ହଁ ତ ତୋମକୁ ଯଦି ହିଷ୍ଟ୍ରି ତୋମର ଭଲ ହୁଏ, ତାହେଲେ ହିଷ୍ଟ୍ରି ନେଇଯାଅ, ନହେଲେ ହିଷ୍ଟ୍ରି ନିଅନି, ଏମିତି ତୋମକୁ ଚାରି ପାନ୍ସଟା ସବଜେକ୍ଟ ନେବାକୁ ପଡ଼ିବ, ଆଉ ସେଥିରେ ଦିଟା କମ୍ପଲସରି, ଇଂଲିଶ କମ୍ପଲସରି ତା ସହ ଆଉ ଗୋଟେ ଯାହା କମ୍ପଲସରି ଥିବ ସେଟା ତୋମକୁ ନବା ପାଇଁ ତୋମେ ବାଧ୍ୟ, ଆଉ ତା ସହିତ ଦେଖ ତୋମକୁ କଣ ଲାଗୁଚି, ଆଉ ଶୁଣ ଟିକେ ଆଉ କୋଉ ସାଙ୍ଗ ଫାଙ୍ଗଙ୍କ ସହିତ ସବୁ କଲ୍ କରିକି କଥା ହେଲଣି ନା ନାଇଁ?
ନାଇଁ ମୁଁ କାହାକୁ ଏତେ କଲ୍ କରିନି ମୁଁ ପଚାରନି। କାରଣ ଟେନ୍ଥ ରେଜଲ୍ଟ ମୋର ଟିକେ ଏତେ ଭଲ ହେଇନି ନା ସେଥିପାଇଁ।
ଓହୋ, ଆଚ୍ଛା କିଛି କଥା ନାହିଁ, ତାହେଲେ ତୋମେ ଗୋଟେ କାମ କର ତୋମେ ନା ତୋମେ ଯୋଉ ଟିକେ ତୋମର କିଏ ଭାଇ ଭଉଣୀ ଅଛନ୍ତି କି? ଯିଏ ଆର୍ଟସ୍ କି କଣ ସାଇନ୍ସ ପଢିଚନ୍ତି ସେମିତି?
ହଁ ମୋର ଭଉଣୀ ଅଛନ୍ତି ଜଣେ ସିଏ ଆର୍ଟସ ନେଇଥିଲେ। ଆଉ ସେ କହୁଥିଲେ ଭଲ ଆର୍ଟସ ନ ଭଲ ସାଇନ୍ସ ବି ନେଇଛନ୍ତି ଅଛନ୍ତି।
ଆଚ୍ଛା ଆଚ୍ଛା ତାହେଲେ ହଁ ସେୟା ତମେ କର ତମେ ଗୋଟେ କାମ କର ସେ ଭଉଣୀକୁ ତମେ ପଚାରି ଦିଅ ଯେ ତାଙ୍କର ମାନେ ଇଏଟା ଭଲ ଥିଲା ନା ମାନେ ଆର୍ଟସ ଟା ଭଲ ପଢା କେମିତି କଣ ଭଲ ନା ନାହିଁ ପଚାରି ଦିଅ ଟିକେ। ଅଧିକା ତମର ଇଏ ହେଇ ଯିବ ନା ତମେ କୋଉ କଲେଜରେ ପଢିବ। ମାନେ କୋଉ କୋଉ ଜାଗାରେ ପଢିବ ବୋଲି ଭାବୁଛ। ତମ ଭାଇ ଭଉଣୀ କୋଉଠି ଯୋଉଠି ପଢୁଥିଲେ ସେଇଠି ନା ଅଲଗା ଏମିତି।
ମୁଁ ଏଇ ଗାଁ ପାଖ କଲେଜରେ ଭାବୁଛି ପଢିବି ବୋଲି ଆଉ ଏତେ କମ ମାର୍କ ଅଛି ମତେ କଣ ଏଇ କହୁନି ବାହାରେ ପଢିବେ ନା କଣ ହଉ। ଭଲ ମାର୍କ ରଖିଥିଲି ବାହରେ କଣ? ଆଉ
ହଉ ତାହେଲେ ହଉ ତାହେଲେ ତମେ ହୁଁ ଆଉ ଯଦି ତମେ କିଛି ଜାଣିବାକୁ ଚାହୁଁଛ ତାେଲେ ମୁଁ କହିବି ତମର ବେଷ୍ଟ ହବ ତମେ ଆର୍ସ ହି ନେଇଯାଅ।
ଆର୍ଟସ ଆର୍ଟସରେ ମାନେ ମାର୍କ କେମିତି ଦେଖିବ ଆର୍ଟସ ର ଆର୍ଟ୍ସ ରେ ଭଲ ମାର୍କ ଆସିବ ନା ସାଇନ୍ସରେ ଅିକ ଭଲ ମାର୍କ। ଆସ।
ଭଲ ମାର୍କ ଆସିବ ସବୁଥିରେ ଆସିବ ଆର୍ଟ ରେ ଆସିବ ଅଧିକ ଭଲ ମାର୍କ ଯ ତମେ କହୁ ତମର ଆ ଭଲ ହୁଏ। ଆର୍ଟ୍ସ ନେଇ ଯିବା ଟା ବେଟର ହବ ମୋ ପାଇଁ ମାନେ ମୋ ହିସାବରେ ଆର୍ଟ୍ସ ନେଇ ଯାଅ।
ଟ୍ୟୁସନ ଫ୍ୟୁଉସନ ଏମତି କରିବାକୁ ପଡିବ କି?
କଣ ସାଇନ୍ସ ରେ କଣ କହିଲ?
ମୁଁ କଣ ସାଇନ୍ସ ନେଲେ ଟ୍ୟୁସନ୍ ଏମତି କଣ କରିବାକୁ ପଡିବ କି ଟ୍ୟୁସନ୍ ଯିବାକୁ ପଡେ କଲ।
ହଁ ସାଇନ୍ସ ନେଲେ ତମକୁ ଆ ଟ୍ୟୁସନ ଫ୍ୟୁସନ ଯାହା ହବାକୁ ପଡିବ ବିକଜ୍ ସାଇନ୍ସ ଟା ଟିକେ ଆମର ଡିଫିକଲ୍ଟ ହଉଛି ନା ସେପୁରା ଚେଞ୍ ହେଇଯାଉଛି ଟେନଥ ପର୍ଯ୍ୟନ୍ତ ଯୋଉ ଭଳିଆ ଆମର ବିଜ୍ଞାନ ପଡୁଥିଲା ଏଠି ଟିକେ ଅଲଗା ବିଜ୍ଞାନ ପଡିବ। ମାନେ କଣ କହିଲ ପୁରା ସାଇନ୍ସ ପୁରା ତମେ ଟପ୍ ଲେବଲର ପ୍ଲସ୍ ଟୁରୁ ପଢ଼ିବ ସବୁଟା ପଢ଼ିବ ସେଥିରେ ଆମର ସାଇନ୍ସ ଗୁଡ଼ା ଡିଭାଇଡ଼୍ ହେଇଯିବ ସବୁ ତ ସେଥିପାଇଁ ତମକୁ ହୁଁ। ସେଥିପାଇଁ ତମକୁ ଭଲକି ପଢିବାକୁ ପଡିବ ତ ତମୁକୁ ନବାକୁ ପଡ଼ିବ ସବଜେକ୍ଟ ମାନେ କଣ କହିଲ ଟ୍ୟୁସନ୍ ନବାକୁ ପଡ଼ିବ।
ଓହୋ କମର୍ସ? ସେଇଟା କେମିତି କଣ?
କମର୍ସ କମର୍ସଟା ବି ସେମିତି କିଛି ନାହିଁ ବା କମର୍ସରେ ତମର ମ୍ୟାଥ୍ ଭଲ ହଉଥିବା ଦରକାର।
ମୁଁ ଜଣେ ମତେ ଜଣେ କହୁଥିଲେ ହଁ ସେମିତି ହୁଏ ମତେ ଜଣେ କହୁଥିଲେ କି ହଁ କମର୍ସ ମୋର ଜଣେ ଭାଇ ନେଇଥିଲେ କମର୍ସ କହିଲେ ହଁ କମର୍ସ ନେ ବ୍ୟାଙ୍କିଙ୍ଗ ଫ୍ୟାଙ୍କିଙ୍ଗ ଲାଇନରେ ଯିବାକୁ ଯିବୁ ଭଲ ଶୀଘ୍ର ଅଁ ହେଲା ସେଟେଲ ହେଇଯିବୁ ଆଉ ଉଁ ଶୀଘ୍ର କାଳେ ହେଲା ଜବ୍ ସବୂ ହେଇଯାଏ ବ୍ୟାଙ୍କିଙ୍ଗ ଫ୍ୟାଙ୍କିଙ୍ଗ ଲାଇନରେ ଯାଆନ୍ତି କମର୍ସ ଫମର୍ସ ନେଲେ କଣ ବ୍ୟାଙ୍କିଙ୍ଗରେ ହବ?
ହଁ ହଁ ହଁ ହେଇଯାଏ କମର୍ସ ନେଲେ କାହିଁକିନା କମର୍ସରେ ମୋର ବ୍ୟାଙ୍କିଙ୍ଗ ଲାଇନ୍ ନା କମର୍ସ ଅଧିକ ପିଲା ସବୁ ପିଲା ଅଧିକ ଆର୍ଟସ୍ ନିଅନ୍ତି କମର୍ସ ପିଲା ବି ଏତେ ବି କମର୍ସ ନିଅନ୍ତିନି ତ କମର୍ସରେ ବହୁତ ସାରା ଜବ୍ ପିଲାଙ୍କୁ ମିଳିଯାଏ। କାଇଁନା ପିଲା ବି ବହୁତ କମ୍ ଥାଆନ୍ତି କମର୍ସରେ।
ଆଉ ହେଲା ଯୋଉ ଭୋକେଶ୍ ଗୋଟେ ସବଜେକ୍ଟ ଥିଲା ତା ବିଷୟରେ କଣ ଜାଣିଛନ୍ତି ନା ଜାଣିନାହାନ୍ତି?
ଭୋକେସନାଲ୍ ବିଷୟରେ ମୁଁ ଏତେ ଜାଣିନି ବଟ୍ ସେଥିରେ କଣ କହିଲ ସେଟା ଧନ୍ଦାମୂଳକ ଶିକ୍ଷା ଯୋଉଟା ସେଥିରେ ମାନେ ଆମୁକୁ ଗୋଟେ ଟ୍ରେନିଂ ଟାଇପ୍ର ଭୋକେସନାଲ୍ ଗୁଡ଼ା ଆଉ ମନେକର ଆପଣ ସିଲେଇ ଶିଖିବାକୁ ଚାହୁଁଛନ୍ତି କିମ୍ବା ଖାଦ୍ ଖାଇବା ପିଇବା କିମ୍ବା କୌଣସି ବି ଗୋଟେ ଟେକ୍ନୋଲୋଜିକାଲି ଜିନିଷ କିଛି ଗୋଟେ ମାନେ ଯୋଉଟା ଆମେ ୟୁଜ କରିପାରିବା ଆଗୁକୁ ଯେମିତି ଏଟା ଆମେ ପଢୁଛନ୍ତି ନା କିନ୍ତୁ ସେଟା ପୁରା ପ୍ରାକ୍ଟିକାଲ ଟାଇପର ହଁ ସେଟା ବି ଭଲ ସେଟା ତମ ଏତେ ମାନେ ଦେଖ ଯୋଉମାନେ ଏତେ ନଲେଜ ବହୁତ କମ ଥାଏ କି ଏତେ ପଢି ପାରନ୍ତିନି ଟାଇମ ନ ଥାଏ ସେମାନେ ସେଟା ନିଅନ୍ତି। ତମେ କାଇଁ ସେଟା ନବ ତମେ ଆମର ଏଇ ତିନଟା ସବଜେକ୍ଟକୁ ପ୍ରିଫର କର।
ଓକେ ଆଉ କଲେଜ କୋଉଠିକି କହିଲ ଟିକେ ଭଲ କଲେଜ ଟିକେ ଦେଖିଲି ମାନେ କହିଲ କହିଲେ ମୁଁ
କଲେଜ ଆମର ଏଇଠି ଭଲ ଅଛି ହଁ ଆମର ଏଇ ଯାଜପୁରରେ ଭଲ ଭଲ କଲେଜ ଅଛି ଆମର ଯାଜପୁର ଟାଉନରେ ଆଉ ଆମର ଆମର ଏଇ ଯୋଉ ଆମ ଯାଜପୁର ରୋଡ଼ରେ ଦିଟା କଲେଜ ଅଛି ଆଉ ସେଟା ଭଲ ଦିଟା କଲେଜ ଅଛି ମୁଁ ତମ ସ୍କୁଲ କେବେ ଯାଏ ମୁଁ ତମକୁ କହିଦେବି ଭଲରେ
ଓ ହୋ
ହଁ ଏଇଠି କାହିଁକି ତମେ କହୁଛ ଲୋକାଲ ପଡିବ ନା ତ ଆମର ଏଇଠି ପାଖରେ ବଡ
ମୁଁ ଲୋକାଲ କହୁଥିଲି ପଢିମି ବୋଲି କିନ୍ତ ତୁ ଦେଖିବା ମୁଁ ଜାଣିନି ଭଲ ସେ ଘରେ କିଛି କହିନି ନା ଏଇନାକେ ଘରେ କହିଲେ ଯାହା ହବ ପରେ କଥା ହେବା ହଉ ଆଉ ହଉ
ହୁଁ